ହଁ ହଁ ଭଲ ଅଛି, ତମେ କେମିତି ଅଛ?
ମୁଁ ଭଲ ଅଛି କଣ କରୁଛ?
ମୁଁ କିଛି ନାହିଁ, ମୁଁ ଏବେ ବର୍ଷା ଦିନ ଆସୁଛି କି ନାଇଁ। ତ ଆମ ବାରିରେ କିଛି ପନିପରିବା ଲଗେଇବି ବୋଲି ଭାବୁଥିଲି।
ଲଗେଇବ ଭାବିଛ।
ଏମିତି ଯୋଉଟା ଅଳ୍ପ ସମୟରେ ହେଇପାରିବ ସେମିତି କିଛି ଲଗେଇ ବୋଲି ଭାବୁଛି ଏପର୍ଯ୍ୟନ୍ତ ଭାବିନି। କଣ କଣ ଲଗେଇବି ବୋଲି, ତମେ କଣ ଜାଣିଛ କି ଯୋଉଟା ଭଲରେ। ହଁ କୁହ।
ହଁ ଯେମିତି କିି ଲଙ୍କା ଲଗେଇ ପାରିବ ହେଲା।
ହଁ ସେଇଟା ଠିକ।
ଜଲଦି କମ ଟାଇମରେ ଆଉ କମ ଜାଗା ଜାଗାରେ ହେଇ ଯାଉଥିବ ସେମିତି କଥା କହୁଛି। ଲଙ୍କାଟା କମ ଜାଗାରେ ହ ହ ଟମାଟୋ ହବ ବାଇଗଣ ହବ ହେଲା। ଏଗୁରା କମ ଜାଗା ନବ ଫଳ ଅଧିକ ଦବ ତମେ ଏଇଗୁଡା କରିପାରିବ। ନାଇଁ ତ ତମକୁ ଯାହା ଆହୁରି ଲାଗୁଛି କରିପାରିବ।
ଏଇ ଲି ଅଲଗା ଜାଗାରେ ଗୋଟେ ସାନ ଜାଗାରେ ଲଗ। ଲଗେଇକି ତାର ଗୋଟେ ଛୋଟ ଗଛ
ହଁ ତମେ ଫାଷ୍ଟ କ ତମେ ପ୍ରଥମେ କଣ? କଣ କରିବ କହିଲ ଏଇ ଯୋଉ ଟମାଟୋ ନୁହଁ ଟମାଟୋ ଯୋଉ ଏକ ନଷ ନଷ୍ଟ ହେଇଯାଇଥିବ ସେ ଟମାଟୋ ଗୁରା ଖୋଲା ଜାଗାରେ ମାନେ ଖୋଲାରେ ଗୋଟେ ମାଟି ଟିକେ ଦବ ତା ଉପରେ ପାଣି ଦେଇକି ତାକୁ ଟିକେ ମାଟି ଟାକୁ ଫସ ଫସିଆ କରିଦବ ଯେମିତି ସେଠି ଟିକେ ହାଲକା ହେଇଯିବ ନରମ ତାପରେ ସେ ଯୋଉ ପୋଚା ଟମାଟୋ ଗୁରା ତାଦିହରେ ପକେଇବ ପକେଇଲା ପରେ ସେଟା କଣ କେତେ ଦିନ ପରେ ତା ଛୋଟ ଛୋଟ ଛୋଟ ଛୋଟ ଗଛ ହେଇକି ତାର ଚାରା ହେଇଯିବ ବହୁତ ସାରା ତାକୁ ଅଲଗା ଅଲଗା ଅଲଗା କରି ଲଗେଇବ ତ ଭଲ ଫଳ ଦବ
ଟିକେ ଘରର ଟମାଟୋ କଥା କହୁଛ
ହଁ।
ହଁ ଏଇଟା ତ ଭଲ କଥା ମତେ ବାହାରୁ ମାର୍କେଟ ରୁ ମଧ୍ୟ ମତେ ସେ ଟମାଟୋ ମଞ୍ଜି ବି କେ। ପଡିବନ ଘରର ଇଏରେ ବି ହେଇଯିବ ମୁଁ ଥରେ ଚେଷ୍ଟା କରିଥିଲି ହଁ ଘରେ ମୁଁ ଥରେ ଚେଷ୍ଟା କରୁଥିଲି ଆମ ଘରେ ଯୋ ଶୁଖିଲା ଲଙ୍କା ନାଇଁ
ହୁଁ ହୁଁ ହୁଁ।
ସେ ଶୁଖିଲା ଲଙ୍କାର ଆଗେ ମଞ୍ଜି ପକେଇ ଦେଇଥିଲି ସେଟା କିଛି ଦିନ ପରେ ସେଇଟା ବି ଆଗା ଚାରା ହେଇଗଲା ମତେ ବାହାରୁ ଆଣିବାକୁ ଆଉ ପଡିଲାନି ମୁଁ ଭାବୁଛି ସେଇଟା ଆଗା ଆଉ ଥରେ ଶୁଖିଲା ଘରର ଶୁଖିଲା ଲଙ୍ଗା ଆଗା ଚାରା ବନେଇଦେବି ବୋଲି
ହଁ ହଁ ଭଲ ସେମିତି ହେଲେ ତମର ସମୟ ବି ଭଲ କଟିବ ଯେହେତୁ ଆମେ ଘର ଭିତରେ ରହୁଛେ ବେଶି ଆଜିକାଲି ଆମେ କଣ ଫୋନ ବେଶୀ ଚଲଉଛେ ମୋବାଇଲ ଚଲେଇବା ାର ଆମର ବହୁତ ସାରା ରୋଗ ହଉଛି ସେ ଯୋଉ ବାହାର କାମ କଲା ପରେ ଟିକେ କଣ ଯୋଉ ବାହାର ଯୋଉ ପ୍ରାକୃତିକ ପବନ ସବୁ ହବ ପା ତ ଟିକେ ଭଲ ଲାଗିବନ ଦେହ ପାଇଁ ତ ବହୁତ ଭଲ ହିତକର
ହଁ, ଆଉ ଯୋଉଟା ଘରେ ଯୋଉ ପନିପରିବା ଟାଆଆଆ ଆମେ ବ ହେବ ସେଇଟା ବାହାରେ ଯେଉଁ ଆମେ କିଣିକି ଆଣୁଛେ ସେଇ ପନିପରିବାଠୁ ବହୁତ ଭଲ ମାନେ ସେଇଠି ତ ରାସାୟନିକ ସାର ସବୁ ମିଶେଇ ଦଉଛନ୍ତି ନା ଏଇଟା ଆମର ପ୍ରାକୃତିକ ଯେତ ହି ସବୁ ମୁ ଘରେ ହେଇପାରିବ ଯୋଉଟା କମ ଦାମ ରେ ଏମିତି ସହଜରେ ହେଇପାରିବ ସେମିତିଆ ଟିକେ ଚାରା ପକେଇକିନା ମୁଁ ଘରେ ଲଗେଇବାକୁ ଚେଷ୍ଟା କରିବି ବିପ୍
ହୁଁ ହୁଁ ହେଇପାରିବ।
ତମେ କଣ ଜାଣିଛ କି କି ସେ ସାର ବିଷୟରେ ଯୋଉଟା ମୁଁ ଘରେ ବନେଇ
ସାର କହିଲେ ତମେ ଏ ଯୋଉ ପନିପରିବାର ଚ ପା ପକେଇ ପାରିବ ହେଲା। ପନିପରିବା ଚୋପା ପକି ପାରିବ। ଆଉ ଯଦି ତମକୁ ଏ ଯୋଉ ପାଉଁଶ ମିଳୁଛି ପାଉଁଶ ଯୋଉ ନିଆଁ ଲାଗି ସାରିବା ପରେ କାଠର ଯୋଉ ପାଉଁଶ।
ହଁ।
ସେଇଟା ପକେଇ ପାରିବ ଆଉ ଏଇଠି ତ ମାନେ ସହର ଜାକାରେରେ କଣ ନା ଆମର ଟିକେ ଗାଈର ଗୋବର ଛେଳିର ଗୋବର, ସେ ପୁରା ମିଳେନି ନା ଛେଳି ର ସେ ଯଉ ଇ ଉରା ତାର ମିଳେନି। ସେଗୁଡ଼ା ହେଲେ ତାକୁ କଣ କରିକି ତାକୁ ଗୁଣ୍ଡ କରିକି ବି ଗଛ ସେଟା ପକେଇଲେ ସେଟା ସେ ଜଲଦି ବୃଦ୍ଧି ହେଇଯାଏ।
ନାଇଁ ଆମ ସାହିରେ କେତେଟା ଉମ୍ ଗାଈ ଚରିବାକୁ ଆସିଥାଉଛନ୍ତି। ବୋଧେ ସେମାନଙ୍କୋଠୁ ମୁଁ ଯଦି ଜମା କରି, କରି ରଖିବି ବୋଲେ ମତେ କିଛିଟା ମିଳିଯିବ। ଆଉ ଛେଳି ତ ଏପଟେ ଆସୁନାହାନ୍ତି। ଛେଳି ତ ଆସୁନାହାନ୍ତି। କିନ୍ତୁ ଗାଈ ଗୋବର ମିଳିଯିବ ଆଉ ଭାବୁ ଚିକି, କି ପନିପରିବା ଚ କେତେ ଦିନ ମୁଁ ଭାବୁଛି, ଘରେ ଯୋଉ ବାହାରୁଛି ଆମର ଯେତିକି ତାକୁ ପନିପରିବା ଚୋପା ନୀତି ସେଇଟା ମୁଁ ଭାବୁଛି ଗୋଟେ ଜାଗାରେ ଷ୍ଟୋର କରିକିରଖିଦେବି।
ହଁ ତାକୁ ସଂଙ୍ଗ୍ରଖିତ କରିକି ରଖ ରଖିଦିଅ ଗୋଟାଏ ଜାଗାରେ ଭଲ ଜାଗାରେ ସଂଗ୍ରକ୍ଷଣରେ ତାକୁ ରଖି ଦିଅ। ସେ ଟିକେ ହେଇଗଲା ପରେ କଣ ନା ଚୋପା ଟିକେ ଅଧିକ ହେଇଗଲା ପରେ ତମେ ଖାଲି ମାଟିରେ ପକେଇକି ତା ଉପରେ ଗଛ ଲଗେଇକି ମାଟି ଦେଇକି ସେଟା କରିଦବ ସେଟା ଭଲସେ ତା ବଡ ହେଇଯିବ।
ଏ ମୁଁ ଭାବୁଥିଲି ଯେ ସେଇଟା ଯୋଉ ପ୍ରାକୃତିକ ଇଏ ଯୋ ବନା ହଉନି କି? ଖେତ ଖତ, ଖତ ସେଇଟା ବନେଇବି ବୋଲି ଭାବୁ ଥିଲି। ମାନେ କଣ ଟିକେ ପନିପରିବା ଜମେଇ, ଜମେଇ ପୁରା ମାସେ ଖଣ୍ଡେ ରଖିଦେବି ସେଡିଡିିକେ ଆଁ ମାଟି ଟିକେ ପକେଇଦବି। ମାଟି ଟିକେ ପକେଇକି ନା ସେଟା ର ଠିକ ନା ଯୋଉ ଜାଗାରେ ସେଟା ରଖିବି ଆଉ ଟିକେ କଣା କରିଦେବି କଣା କରିଦେଲେ କିଛି ଦିନ ପରେ ସେଠୁ ଗୋଟେ ଯଟା ଖତ ହେବା ଆରମ୍ଭ ହବ ସେଠୁ ଟିକେ ପାଣି ବାହାରିବ ଗୋଟେ ଟାଇପ ର ଗୋଟେ ପ୍ର କାର। ସେ ପାଣି ଟା କଣ ହଉଛି? ସେଟା ପାଣି ବହୁତ ମାନେ ବହୁତ ଭଲ ସେଟା ପାଣି ଗଛ ମାନ ଙ୍କ, ପାଇଁ।
ହଁ ମୁଁ ଏ ବିଷୟରେ ଟିକେ ଜାଣିନି। ଏଇ ଯୋଉ ତମେ କହିଲ ପାଣି, ଫାଣି ମୁଁ ଜାଣିନି। ତ କିଛି ନୂଆ କର ଭଲ।
ନାଇଁ ସେ ପାଣି ଟା କଣ ହଉଛି ନା ସେ ଯ ଯୋଉ ଆମର ଖତ ହଉଛି ସେ ଖତ ରୁ ସେ ପାଣି ଟା ବାହାରି ଯାଉଛି। ଯେତେବେଳେ ଆରମ୍ଭ ହଉଛି ଖତ ବାଡ଼ା ହେଲା। ହେଲା ସେ ପାଣିଟ ସେ ଯେତେକ ସବୁ ପରିବା ର ଯେତିକ ସବୁ ଗୁଣ ଯ ସେ ପାଣି ରେ ଥାଉଛି ହେଲା ପାଣିରେ କଣ ହବ ପାଣିରେ ତଳେ ଆମେ ବା ଟି ଟାଇପ ସେ ପାଣ୍ଡା କୁ ମିଶେଇକିନା, ଗଛରେ ଦେଲେ ଗଛ ମାନଙ୍କର ମାନେ ଦେ ବହୁତ ଭଲ ରହେ ବହୁତ ଭଲ ପନିପରାଇବା ଦିଅନ୍ତି। ଆଉ ତା ପତ୍ର ବି ଭଲ ଦେଖାାଯାଏ ମାନେ ବହୁତ ଭଲରେ ରେ ଯେ ବଢନ୍ତି।
ବହୁତ ଭଲ ଭଲ ପ୍ରୟାସ ତମର, ଭଲ ଲାଗିଲା।
ହଁ ଏଇଟା ମାନେ ମୋ ମାଉସୀ ମତେ ଏଇ ଜାଗା ସବୁ ବତେଇଲେ। ତାଙ୍କେ ବାରି ପଡେ ବହୁତ ଗଛ ଲଗେଇ ଛନ୍ତି। ସାଙ୍ଗେ ଏତେ ପ୍ରକାର ଗଛ ଲଗେଇଛନ୍ତି ମାନେ ଉ ତମେ ଦେଖିଲ ତମକୁ ବହୁତ ଖୁସି ଲାଗିବ ତାଙ୍କେ ତମେ ବାହାରୁକୁ
ହଁ ମତେ ତ ବହୁତ ଖୁସି ଲାଗେ ଯେ ପରିବା ଦେଖିଲେ।
ଏମିତି ଆ ଫୁଲ ଗଛ ମନ୍ଦାର ଗଛ, ହେଲା ଆଉ ତା ମେ ଗୋଟେ ଆଉ ଗୋଟେ ଗୋଟେ ଛୋଟଲା ବୋଲି କହିକି ଗୋଟେ ଗୁ କଣ କହୁଛନ୍ତି ତାକୁ ଟେବୁଲ ଗୋଲପ କୋହୁନହନ୍ତି। ସେଇଡ଼ା ଗୋଟେ।
ହୁଁ ଜାଣିନି ପ୍ରଥମ ଥର ଶୁଣିଲି।
ଏଇଟା ଗୋଟେ ବଢିଆ ସୁନ୍ଦର ଫୁଲ ଟେ ମାନେ
ହଉ ରଙ୍ଗର
ନା ତ ଏତେ ସିଏ ତାର ୟେଲୋ କଲର ମାନେ ହଳଦିଆ କଲର ର ବି ଫୁଲ ଆଇବ ଆଉ ଗୋଲାପ କଲର ବି ଆସୁଛି ଭିନ୍ନ ଭିନ୍ନ କଲର ଧଳା କଲର ବି ଆସୁଛି, ବହୁତ ମାନେ ବହୁତ ସାନ ସ ହୁଏ ସେ ତାକୁ ସେ କଣ ନା ତାର ଟିକେ ମାନେ ଯୋଉ ତାର ଆକାର ଗୋଲାପରି ଦେଖାଯାଏ, ନା ମାନେ ଗୋଲାପ ଫୁଲ ପ ଦେଖାଯାଏ ତ ସେଥିପାଇଁ ତାକୁ ଟେବ ଲବ ଛଟ ଛୋଟ ମିଶି ମାନେ ବାଣ୍ଠୁ ଗୋଲାପଟ ସେଇଟା।
ଓ ହୋ ହୋ।
ଏଇଟା ଆମ ଏଇ ପାଠଘରରେ ଲାଗି ତାକ ବସିକି ବି ଦେଖିପାରିବ।
ହଁ ମୁଁ ତ ଯାଇଥିଲି ବହୁତ ବହୁତ ମାସ ତଳେ ଏଇ ପାଠାଗର ଯାଇଥିଲି ମୁଁ ଆଉ ଏବେ ଯାଇନି ମୁଁ ପଢିବାକୁ, କାହିଁ ମୋର ଏବେ ତ ହଉଥିଲା ମୁଁ ଯାଉଥିଲି ପଢିବାକୁ ଆମର ବିଶ୍ୱବିଦ୍ୟାଳୟରେ
ହଁ।
ସେଥିପାଇଁ ମୁଁ ଆଉ ଯାଇପାରିଲିନି ମୁଁ ସେପଟେ ପଢିବାକୁ ସମୟ ହୁଏନି ନା।
ହଁ ହଉ ଯଦି କେବେ ବି ସମୟ ହବ ବୋଲି ତମେ ଆସିବ ହେଲା ମୁଁ ସେ ଗଛ ଟା ଦେଖେଇଦେବି ବହୁତ ସ ସହଜରେ ସେ ଗଛ ଟା ବଢେ, ତାକୁ କିଛି ବେଶି ତମେ ଦେଖ ମାନେ ଦେଖିବାର ଦରକାର ନାହିଁ ସେମତି ଆମ ତମେ ଲଗେଇଦବ ବୋଲି ଗୋଟେ ଛୋଟ ଡାଳଟି ବି ତମେ ଲଗେଇଦବ ବୋଲି ସି ଆରାମସ ବଢିଯିବ ଏତେ ବଢିଆ ସୁନ୍ଦର ଗଛଟା ସେଇଟା, ମୁଁ ତାକୁ କେବେ ଆ ତମେ ଯଦି ପାଠ ଘର ଆସିବ ବୋଲି ସେଇଠି ହିଁ ଲାଗ ଯେ ମୁଁ ସେଇଠି ତମକୁ ଦେଖେଇଦେବି ବହୁତ ସୁନ୍ଦର ଗଛଟା।
ହଁ ହଁ ନିହାତି ନିହାତି। ଯିବି ମୁଁ ମୁଁ ଟିକ୍ ମୋର ସମୟ ମିଳିଲେ ମୁଁ ନିହାତି ମୁଁ ତମ ସହିତ ଯୋଗାଯୋଗ କରିକି ମୁଁ ଯାଇକି ଦେଖିବି ସେଇ ଗଛଟା।
ହଁ।
ଆଉ ଖାଇଲଣି କଣ ଖାଇଲଣି?
ନାଇଁ ମୁଁ ତ କିଛି ଖାଇନି, ଏବେ କଣ ଘର ବନା ହେଇ ଯାହା ମମି ବାଥ ଭାତ ଆଉ ଶାଗ ବନେଇ ଦେଇଛି, ଆଉ ମୁ ଡାଲି ବନେଇ ଦେଇଛି ବୋଧେ, ମୁଁ ଭାବୁଛି ପଖାଳ କରିକି ଖାଇଦେବି ବୋଲି। ତମେ କଣ ଖାଇବ?
ଏକ। ମୁଁ ତ ସକାଳୁ ଖାଇଥିଲି ଚା ଆଉ ଚକୁଳି, ଏବେ ଦେଖିବି ମୁଁ ଭାତ ଡାଲି ବନେଇ ସାରିଲିଣି ଏବେ ଆଉ ଟିକେ କଣ ଭଜା ବନେଇବି, ଆଉ ଖାଇଦେବି।
ଅ ହ ଭଲ କଥା ଭଲ କଥା। ଆଜି ତ ମୁଁ ଭାବୁଛି ପଖାଳ ଟିକେ ଖାଇବି, ବହୁତ ଦିନ ହେଲା ପଖାଳ ଖାଇନି।
ଦହି ଚଟଣୀ କରିକି ଖାଅ ଭଲ ଲାଗିବ।
ଦହି ବୋଧେ ଘରେ ନାହିଁ। ଲେମ୍ବୁ ଅଛି ଲେମ୍ବୁ ପକେଇକି ନା ଖାଇଦେବି।
ଆମ୍ବୁଲ।
ଆମ୍ବୁଲ ହଁ ଆମ୍ବୁଲ ଅଛି, ମମି ବନେଇଥିଲେ।
ଆମ୍ବୁଲ ଆଉ ରସୁଣ ଆଉ ଲଙ୍କା କଞ୍ଚା ଲଙ୍କା ପୁରା ଦଳିବ ତାକୁ ଗରମ ତୋରାଣି ହେଲା ଗରମ ଭାତର ଯୋଉ ପାଣି ତୋରାଣି ସେଇ ତୋରାଣୀ ତା ଦେହରେ ପକେଇକି ପୁରା ତାକୁ ଭଲସେ ଚକୁଟିକି ଆମ୍ବୁଲକୁ ଟିକେ ଟାଇମ ବତରେଇ ଦବ। ତାକୁ କଣ ହେଲା ନା ସେ ଗରମ ପାଣିରେ ଯଦି ପଡିଲେ ସିଏ ଗରମରେ ପଡିଲେ ସେଟା ଟିକେ ନରମ ହେଇଯିବ ତ ଆମ୍ବୁଲର ଯେତିକି ତାର ଖ ତା ତାର ସ୍ଵାଦ ଟା ତାରେ ପଳେଇ ଆସିବ ତାପରେ ଲଙ୍କା ରସୁଣ ପକେଇକି ଲୁଣ ଟିକେ ପକ ପକେଇକି ତାକୁ ଖାଇବ। ପଖାଳରେ ବହୁତ ବଢିଆ ଲାଗିବ ସ୍ଵାଦିଷ୍ଟ ପୁରା।
ହଁ ତମ କଥାରୁ ଆଗ ମୋ ଏତେ ଭୋକ ଲାଗିଗଲାଣି।
ହଉ ତମେ ଖାଇବାକୁ ଯାଅ। ଆଉ ମୁଁ ବି ଯାଉଛି ରୋଷେଇ କରିବି।
ହଁ ହଉ।
ହଉ।